ହାଲୋ ହୁଁ କଣ କରୁଚୁବେ?
ଏଇ ତ ଯାଇଥିଲି ଛକ ଆଡେ ଆ ବ୍ୟାଙ୍କ। ଗୋଟେ ଯାଇଥିଲି ପଇସା ଡିପୋଜିଟ୍ ପାଇଁ ଗ୍ରୁପ ପଇସା। ନାଇଁ ନାଇଁ ଗ୍ରୁପ ପଇସା ଡିପୋଜିଟ କରିବାର ଥିଲା ତ ଯାଇଥିଲି। ହଁ ହଁ। ଯାଇକି ଡିପୋଜିଟ୍ କରିକି ଆସିଲି ତାପରେ ଏଇ ତ ତୁ ଫୋନ କରିଥିଲୁ ଆଉ। ଆଉ କଣ କରୁଚୁ?
ନ ଖାଇକି ଟିକେ ଶୋଇଥିଲି ଆଉ ଡିଟେ ଯିବି ଆଉ ଟିକେ ଗଲେ ୟୁଟ୍ୟୁବ କ୍ଲାସ କୋଡଠା ଦେଖ୍ୟା ଆଉ।
ଆଚ୍ଛା ଆଛା।
ଖେଳିବାକୁ ଯିବୁନୁ ହଁ ଜବ ପାଇଁ
ଖେଳିବାକୁ ସେ ପିଲା ଏବେ ଜଷ୍ଟ ଫୋନ କରିଥିଲା। ଅଥର ମୁ କହିଲି ରହ ଟିକେ ରହିଯା ଟିକେ ରହିଯା ତାକୁ କହିଲି ମୁଁ ଯାଉଛି ଆଉ ଟିକେ ରେଷ୍ଟ ନେଇକି ତାକୁ କହିଲି। ଏସବୁ କ୍ରିକେଟ୍ କ୍ରିକେଟ ତ କ୍ରିକେଟ ଫୁଟବଲ ହଁ ପିଲା କରୁଛନ୍ତି ଖେଳ କରୁଛନ୍ତି। ଖେଳୁଛନ୍ତି ପ୍ରାକ୍ଟିସ୍ ବି କରୁଛନ୍ତି ହେଲା କିି ଆଉ କିଛି କିଛି କରୁଛନ୍ତି ଯ ଫାଙ୍କାର ପାଇଲା ସେ କରୁଛନ୍ତି ଆଉ ଯିଏ ଅଧିକ ସେଠି ମନ ଦଉଛନ୍ତି ସେମାନେ ସବୁ ଖେଳୁଛନ୍ତି ନହେଲେ ନାଇଁ ଏଇ କ୍ରିକେଟ ସବୁ ଖେଳୁଛନ୍ତି ଆଉ।
ଓହୋ ଆ ଏଇ ଯୋଉ ଜବ କଥା କଣ ହେଲା?
ଜବ ପା ହେଇନି। ଜବ ହବ ଏଇ ନା ନା ଏଇ ହବ। ବାହାରିିନି ବା ମେରିଟ ଲିଷ୍ଟ ଟା। ଫାଇନାଲ ସବୁ ସରି ଯାଇଛି। ଫାଇନାଲ ଟା ବାହାରିଲେ ଆମର ମତେ ଲାଗୁଚ ଫାଇନାଲ ଲିଷ୍ଟ ବାହାରିଲେ ସେ ଡାକିବେ ବୋଧେ ଏକା ଥରେ ଡକ୍ୟୁମେଣ୍ଟ ଆଉ ଥରେ ଭେରିଫାଏ ହବ ସେ ଯଉ ଡିଷ୍ଟ୍ରିକ୍ଟ ରେ। ସେ ଯୋଉ ଜିଲ୍ଲାରେ ହେଇଥିବ ସେ ଜିଲ୍ଲାରେ ଡାକିବେ। ସେଠି ଯାଇକି ବୋଧେ ଭେରିଫିକେସନ୍ ହେବ।
ଆମ ଆମ ଘର ପାଖରେ ଜଣେ ଝିଅ ଟା ପାଇଛି ହେଲା
ହଁ
ସେ ଟିଚର ପୋଷ୍ଟ ସେଇ ଲ ଟି ର ମାନେ ଯୋଉ ଏସି ଏସଟି ର ଆର୍ଟ୍ସ ର ପାଇଛି।
ଏସ୍ ଏସ୍ ଡିର।
ବୁଝି ପାଇଲୁ ସେ ଆର୍ଟ୍ସ ର ପାଇଛି।
ଆଚ୍ଛା ଆଚ୍ଛା
ସେ ଝିଅ ଟା ମୁଁ କହିଲି ଆଉ ଯାଉନି କଣ ତା ତ ତୋର ବି ଆସ ନା।
ହଁ ମୋର ବା
ସେ ତାର ହେଇଯାଇଛି ସେ ଯିବ ବୋଧେ ଆରି ଭିତରେ ଆଉ।
ହଁ ସେ ବାହାରିନି ଦେଖିବା ଯଦି ଏଇ ଜୁଲାଇ ମାସ ଆଡକୁ ବାହାରିବ ବା ଲେ ଯାହା ଜଣା ପଡ଼ିବ ଆଉ।
ହଁ
ମୁଁ ବି ସେମିତି ଅଛି ଘରେ ପଢାପଢି ଯାହା ଚାଲି ଆଉ ପ୍ରାକ୍ଟିସ୍ ଯଦି ଆଗକୁ କଣ ଆସିବ ଯଦି।
ତୋର କେତେ ମାର ଥିଲା?
ମୋର ଥିଲା ବା ଫିଫ୍ଟି ସିକ୍ସ ଛପନ। ଛପନ ମାର୍କ ଥିଲା ଶହେ ପଚାଶ ରୁ।
ଦେଢଶ ରୁ ଫିକ୍ଟି ସିକ୍ସ ଆଉ ଯୋଉ ପ୍ରିଲିୟମ ଟା କେତେ ଥିଲା?
ପ୍ରିଲିମଟା ଥିଲା ଚାଳିଶ ମାର୍କ।
ପ୍ରିଲିମ୍?
ହଁ।
ଶହେରୁୁ?
ଶହେ ରରୁ ଚାଳିଶ ଜମା।
ଆ ଶହେ ରୁ ଚାଳିଶି ଆଉ ହେଇଯାଇଛି ଆଉ।
ଆମ ପ୍ରିଲିମ ରେ କଟ ଅଫ୍ ତ କମ ବି ଯାଇଥିଲା।
ଏବେ ଆମର ଅଲ୍ ଓଡ଼ିଶା ସାତଟା ଥିଲା ସାଇନ୍ସ। ହଁ ମୁଁ ଯାଇଁ ପକେଇଲିନି।
ଆଚ୍ଛା ଅଛା।
ତମର କେଇଟା ଥିଲାକି ପୁଣି।
ଆମର ଥିଲା ଟିକେ ଅଧିକ ବାରଟା ଥିଲା ବା।
ହୁଁ।
ମୁଁ କହିଲି ଦେଖିବା ପକେଇ ଦେଇଥିବା କଣ ଏକ୍ଜାମ ତ। ଦବା ଦେଖିବା କଣ କେମିତି ହଉଛି ଆଉ କହିକି ପକେଇଦେଇଥିଲି। କୋଶ୍ଚିନ୍ ସେମିତି ସହଜ ନୁହଁ ଆ ସେମିତି। ମଧ୍ୟମ ଧରଣର ପଡ଼ିଥିଲା କାରଣ ସବୁ ଗୁୁରା ମିଶିକି ପକେଇଥିଲା ନା। ଆଁ।
ତୋର ତ ଦି ଆଡୁ ଇଲିଜବଲ୍ ହେଇ ପାରିବୁ ଆଉ ଏବି ଏ ଶ୍ ବି ପକେଇ ପାରିବୁ।
ହଁ ହଁ।
ପି ଜି ଟି।
ହଁ ପିଜିଟି ବାହାରୁନି ବା ବାହାରିବ ଯିଦି ସେଇଟା ମୁଁ ଅପେକ୍ଷା କରିଛି ଦେଖିଆ ଆଗକୁ ଯଦି ବାହାରି ସେ
ଏସ୍ ଏସ୍ ବି ନା କହୁଛନ୍ତି ଓ ବି ଏସ୍ ବାହାରିବ। ସେଇଥିରେ ହେଲେ ଲଗେଇ ପାରିବୁ ଆଉ।
ହୁଁ ହୁଁ ଦେଖିଆ ବାହାରିବାଟା ତ ଏଇ ପଚିଶ ତାରିଖ କଣ୍ ଷ୍ଟ୍ରାଇକ।
ଆମର ତ ହଉନି ଆଉ ଦିଇଥର ଖଣ୍ଡ ଦେଲୁଣିୁ ପରୀକ୍ଷା।
ନା ନା ହବ ହବ ତମେ ଟ୍ରାଏ କର ଟିକେ ଅଧିକ ଫୋକସ ଦିଅ।
ହଁ ଆଉ।
ଅଧିକ ଫୋକ୍ ଫୋକସ୍ ଦିଅ ସେ ନିଶ୍ଚିତ ହବ।
ଆର ଏଚ ଟି ରୁ କଟିଲୁ ତାପରେ ଏଲଟି ଆର୍ ବି କଟିଲୁ।
ଅଧିକ ଫୋକସ କରିକି ମାନେ ମାକ୍ସିଅମ୍ ଅଧିକ ଘଣ୍ଟା ପଢା ପଢି କର ପ୍ରାକ୍ଟିସ ଜାରି ରଖ ଦେଖ ନିଶ
ମେନ୍ ହଉଛି ମାନେ ପଢା ତ ଅଛି ସେଇ ଗୋଟେ ମାର୍କ ଦି ମାର୍କ ପାଇଁ କଟୁଛି। ସେଥିପାଇଁ କିଛି ମାଟର ନାହିଁ ମେନ୍ ହେଉଛି ଏଇଆ ତାଙ୍କର, ଯୋଉ ଆମର ଆଁ ତା ଭିତରୁ ଗୋଟେ କୋଶ୍ଚିନ୍ ଆର ମଗେଇ ଦେଇଛି କୋଉଠି। ଉଁ କଟି ଯାଉଛି ଆଉ।
ହଁ ସେମିତି ବା ପକେଇବା ସବୁ ପ୍ରକାର କୋଶ୍ଚିନ୍ ଆସିବ। ତ ତମେ ଦେଖିବ ଯୋଉଟା ହଁ ହଁ।
ହାର୍ଡ ଟିକେ ରହୁଛି।
ହୁଁ ଆଉ ସେଇଟା ସାଇନ୍ସ ତ ଜାଣିକି ହାର୍ଡ ରହିବ। ତଥାପି ତମେ ଦେଖିବ ତମର କୋଉ ସବଜେକ୍ଟ ଗୁଡା ଅଧିକ ଅ ତମକୁ ଆସୁଛି କିମ୍ବା ସହଜ ଲାଗୁଛି ଯୋଉଟା ତମ ଦ୍ଵାରା ହବ। ସେଇଟାକୁ ଅଧିକ ତମେ ଟାଇମ ଦବ ତାପରେ ହାର୍ଡ ଗୁରା ବି ଯଉଟା ବି ସେଇଟା ବି ତମେ ଦେଖିବ ଆ ପୁଣି ନୁହଁକି ତମେ ଛାଡ଼ିଦବ। ଉଁ ତ ନହେଲେ ସବୁ ସେମିତି ଛାଡିଦେଲେ ତ ମାର୍କ ଉଠିବନି ନା।
ଆମେ ଏ ରଜରେ ଏ ଯାଇଥିଲୁ ଟି ଗୋଟେ ବୁଲିବାକୁ ଆମର ଠାକୁର ମନ୍ଦିର ଥିଲା।
ଆଛା।
ବୁଲିଆକୁ ଯାଇଥିଲୁ ବୁିଲି କି ଆମ ଗାଁ ରେ ଗୋଟେ ଟୁକା ଯାଇଥିଲା ଦୁବାଇ
ଆ।
ଆ ହବ ଦି ଚାର୍ ଦିନ ହବ ଆଇଚି ଗାଡି ଫାଡି ପିଆ ପିଇ ଏ ଦୋର କରଛି। ମାଡ ହେଇଛି ଗାଡି ଫାଡି ପୁରା ଆ ଗୋଡ ଫୋଡ଼ ଇଏ ହେଇଛି ଆଉ।
ଏବେ ତ ସବୁଦିନ ଦେଖିବ। ନ୍ୟୁଜ୍ ରେ ସବୁ ସେଇ ଦୁର୍ଘଟଣା ଏ ସବୁ ପିଆପି କରିକି ସବୁ ଏଇ ସବୁ ଅବସ୍ଥା ହଉଛି।
ମେନ୍ ହଉଛି କଥା ହଉଛି ମେନ୍ କଣ ଲିମଟ୍ ଓଭର୍।
ହଁ ଲିମିଟ୍ ଓଭର୍ ହେଲା ମାନେ ହଁ।
ଗୋଟେ ମନେକର ଆମେ ଆଜି ବହି ତ ମାନେ ଦିନ ସାରା ପଡିବା। ଆମକୁ କଣ ଲାଗିବ।
ପୁରି ବାହାରିବ ହଁ ନିହାତି।
ଆ ଏତେ ସମୟ ବସିଲିନି କଉଟି ଟିକେ ଆଉ ଟିକେ ମାନେ ବୁଲି ଆଇଲେ ମାଇଣ୍ଡ୍ ଟା ଫ୍ରେସ୍ ହେଇଯିବ। କି ତମକୁ ଖାଇବାକୁ ଦିଆହବ ଏତିକି ଖାଅ ତମେ ସେତିକି କଁ ଖାଇପାରିବ?
ନା ନା।
ଯେତିକି ତମର ଆବଶ୍ୟକ ସେତିକି ଖାଇବ।
ସବୁଥିରେ କିଛି କିଛି ଲିମିଟ୍ ଅଛି ନା ଆଉ ମ୍ୟା ଲିମିଟ୍।
ଆଉ କିଛି ସବୁ ଖାଇବ ତୁଳନାରେ ହେରା ଡାଇଜେସନ୍ ପ୍ରୋବ୍ଲେମ୍ ହବ।
ହଁ ଏଇଟା ଜାଣିକି ଆଉ ସେଇଥିପାଇଁ ସବୁୁରା ଉଭର୍ ହେଲା ମାନେ ସବୁ ଖରାପ।
ଆଉ ଏୟା କଥା ହଜମ ହଜମ ହେ ବର୍ଷା ତ ଉଠଉଛି ବର୍ଷା ହଉଚି ଫେରେ ତାପରେ ଆମର ଗୋଟେ ଆଜି ଆଜି ଦି କାଲି ଟିକେ ସନ୍ଧ୍ୟାବେଳକୁ ଝିପି ଝିପି ବର୍ଷା ଆଉ ଏବେ ସେ ଆମର ଆ ସକାଳୁ ପାଗ କରୁଛି ଖରା ହେଇନି କିନ୍ତୁ ଗୁଳି ଗୁଳି ହଉଛି।
ହଁ ହଁ ଏପଟେ ବି ସେଇଆ ପାଗ ଚା ହୁଁ।
ଗୁଳୁଗୁଳି ପ୍ରବଳ ହଉଛି ଆଉ ଇଆଡେ ବର୍ଷା ହଉଛି।
ହଁ ସକଟ୍ ବର୍ଷା ହବ ସେ ପାଗ ଏଇନା ସବୁ ସେଆ ଅଛି। ବୁଝିଲ ସେ ବର୍ଷ ହଁ।
ଜବର। ଆଉ ସେଠି ଜୋର ବର୍ଷା ହଉଛି?
ହଁ।
ସେ ସାଙ୍ଗଟା କହୁଥିଲା ସେଠି ଜୋର ବର୍ଷା ହଉଛି ମୁଁ ଯାଇଥାନ୍ତିି ତାଙ୍କର ଗୋଟେ ବାହାଘର ଭୋଜି ଅଛି ପହ ନ
ଅଁ।
ହଁ ଯାଇଛ ରିସେପ୍ସନ୍।
ଆଛା।
ଆଉ ଯାଇଥିବେ ମୁଁ କହିଲି ବର୍ଷା ଫର୍ଷା ହଉଛି ଯଇକି ଆସିବୁ ଏ ସାଙ୍ଗ ହେଇକି ଯିବା ଆଉ।
ହଁ। ମୋର ସାଙ୍ଗର ଜଣ କାଲି ଅଛି ବା ସେଦିନ ରଜ ପଡିଆରେ ଦେଖା ହେଇଥିଲା, ସେ କହିଲା ଆସିବୁ ବୁଧବାରକୁ ଅଛି ଆଉ, ମୁ କହିଲି ହଉ ଯିବା ଆଉ। ସେ ଆମର ପ୍ଲସ୍ ଥ୍ରୀ ସାଙ୍ଗଟା କଲେଜ ସାଙ୍ଗଟା ଏଇ ପାଖ ଗାଁରେ।
ହୁଁ।
ହୁଁ।
ଜୁଲାଇ ଏକେ ରେ ବି ବାହାଘର ଅଛିବା।
ଆଚ୍ଛା ବୟସ ସବୁ ହେଇଗଲା ନା ତ ସବୁ ମ୍ୟାରେଜ୍ ନକଲେ ବି ହବନି ଅଧିକ ହଁ ହେଲା ମାନେ ତ ହେଲା ଆଉ କଣ?
ତୁ ବି ଗୋଟେ ମାଷ୍ଟର ହେଇକି ମ୍ୟାରେଜ୍ କରିଦେବୁ।
ସେଇଆ କରିବା ଆଉ,
ଗୋଟେ ମାନେ ଲେଡିଜ ବୁଝିପାରିଲୁ।
ହଁ।
ମାଷ୍ଟର କରିଦବୁ। ଚାକିରୀ କରିଥିବ ବାହା ହେଇଯିବୁ ଆଉ, ଆଉ କଣ ଲଭ ମ୍ୟାରେଜ କରିପାରିବୁ ଏବେ?
ଆ ଲଭ କରିବାକୁ ଆଉ କଣ ବୟସ ଅଛି ନା ଏବେ ବୟସ ସରିଲଣିି ନା ଆଉ। ଯାହା ଆରେଞ୍ଜରେ ଦେଖିବା ଆଉ।
ହଁ ଆରେଞ୍ଜ ଟିକେ ମିଳିବା କଷ୍ଟ ଆଉ।
ହଁ ମତେ ଦେଖିବା ସବୁଆଡୁ ଟିକେ ଖୋଜାଖୋଜି କଲେ ମିଳିଯିବ ଯେ, ଟାଇମ୍ ଲାଗିବ ହଁ,
ଆମ, ଆମ ଯେମିତି ପରମ୍ପରା ଅଛି ଆମେ ଦେଖିବାକୁ ଯିବୁ, ସିଏ ଦେଖିବାକୁ ଆସିବେ, ବନ୍ଧୁବାନ୍ଧବ ଦେଖିବାକୁ ଯିବେ, ତାଙ୍କ ବନ୍ଧୁବାନ୍ଧବ ଆସିବେ, ତାପରେ ଆମର ମନକୁ ଗଲା ଫାଇନାଲ ହବ। ଫାଇନାଲ ରିଙ୍ଗ ସେରିମନି ହବ। ରିଙ୍ଗ ସେରିମନି ଫେରେ ପୋ ବା କେତେ ସଂସ୍ଥା ଅଛି। ଆଉ ଯିଏ ତ ନେଇ ଆଉଚି ତାର କିଛି ଅଛି।
ନାମ ସେ ତାର ମନ ରାଜି ହେଲା ଧରିଲି ଚାଲିଲେ।
ତାପରେ ଆମର ରିସେପସନ, ରିସେପସନ ଅଷ୍ଟମଙ୍ଗଳା, ଦୁନିଆ ଅଛି ଜିନିଷ ଆମ ଓଡିଆ ପରମ୍ପରାରେ। ହ
ହଁ ବା।
ଆମର ଯେତିି ପରମ୍ପରା ଅଛି ଅନ୍ୟଷ୍ଟେଟରେ ନାଇଁ,
ତୋର ଯୋଉ ଠିକ ହେଇଥିଲା
ହଁ,
ତୋର ଯୋଉ ବାହାଘର ଟା ଠିକ ହେଇଥିଲା କଣ ହେଲା ସେଟା ଯୋଉ ଦେଖା ହେଇଥିଲା?
ହଁ ବା, ମୋର ଠିକ୍ ହେଇଥିଲା ତମେ ଯୋଉ ହୁଁ ଯାଜପୁର କହୁନଥିଲି ଏଟା କଣ ଷ୍ଟେସନ କଣ କହୁଛନି? ବଇରି, ବଇରି।
ବୈରୀ ହଁ।
ଜାଣିଚୁ
ମୁଁ ସେ ବାଟେ ଯାଇଚି କିନ୍ତୁ ସେ ସେ ଗାଁ ଟା ଯାଇଏନି।
ସେଇ ବାଟେ ଦେଇଯିବି ଟାଟା ନଗର ଦେଇକି।
ହଁ।
କମ୍ପାନୀ ଏ ଯୋଉ କଳିଆ ନଗର ଦେଇକି ଯିବୁ ନୀଳାଚଳ।
ହଁ ପା ହଁ ସେଇ ଦେଖିଚି ଖାଲି ଷ୍ଟେସନ ଟା ଦେଖିଚି, ହଁ ଷ୍ଟେସନ ସେଇ ବାଟେ ଯାଇଚି
ସିଏ କହିବା କ ତାର ଗୋଟେ ଝିଅ ଅଛି ରେଭେନ୍ସା ପଢ଼ୁଚି ତା ଭଉଣୀ।
ଆଚ୍ଛା।
ଦି ଭଉଣୀ ଜାଣିଲୁ। ଦି ଭଉଣୀ ଭାଇ ନହିଁ ହେଲା। ଯଦି ଭାଇ ନାଇଁ ତା ବଡ ଭଉଣୀ ପଢିଚି ସାନ୍ସକ୍ରିଟି ମୁ ତାକୁ ଆ ବାହା ସାନ ପିଜି କରେଇ ଦେଇଥାନ୍ତି ଜାଣିଲୁ। ଯା ଭାଙ୍ଗିଗଲା କଣ ପାଇଁ କହନି ତାଙ୍କର କହୁଚନ୍ତି ମାନେ ଆମର ପିଲା ବାହାର ରହିବା ଦରକାର କୋଉଠି କହିଲୁ ବମ୍ବେ ବାଙ୍ଗଲୋର ଦିଲ୍ଲୀ ଏଠି। ମୁଁ ବୋଉ କହିଲା ଆମ ପିଲା ତ ଏଇଠି ଅଛି ଆମ କାଇହିଁ ବାହାରୁ ଯିବ। ସେ ସେଥିପାଇଁ ତାଙ୍କର ମନା କଲେ
ବାହାରେ ଯାଇ କଣ କରିବ କି?
ବାହାର କଲେ ମାନେ କଣ ଅଧିକ ବାହାର କଲେ ସେଠି କେହି ରହିଲେନି
ଆଁ
ବୁଝିବା କିଏ ରହିଲେ କି? ବାପା ନା ମା ନା ଭାଇ ନା ଭଉଣୀ କିଏ ରହିଲେ କି ଗାଁ ଲୋକ କେହି କିଛି ରହିଲେକି? ସେଠି ଖୁଲମ ଖୁଲା ବୁଝିପାଇଲ?
ହଁ
ଏଇ କଥା ଆଉ ଓପେନ ହେଇ ରହିଲେ। ଓପନ କଥାବାର୍ତ୍ତା କଲେ ଓପନ ମିଶିଲେ। ସେଠି କେହି କ କିଛି କହିବାର ନାହିଁ ଏଭୟା ସବୁ ଆଉ। ତା କେ ବିଗିଡିବା କି ନ କେ ବିଗିଡା ବିଗିଡି ବି ନାହିଁ ସେ ତାର ଖାଇଲା ହଁ ନ ଖାଇଲେ ବିି ବୁଝି ପାଇ
ହୁଁ।
ଖାଇଲେ ବି ହଁ ନ ଖାଇଲେ ବି ହଁ କେହି ସେଠି କହିବାନେଇ ନା ବାପା ନା ମା।